ହଁ, ହଁ, ହଁ। ହ୍ୟାଲୋ।
ହଁ କଣ କରୁଛ?
ଏ ଶୋଇଥିଲି, ଆଉ' କଣ କରିବି। ପାଗ ଟା ଟିକେ ହଁ ମ, ଏଇ ରୁଟି ଖାଇଥିଲି। ଆଉ କଣ, ଖାଇବି। ରୁଟି ଇଏ, ଆଳୁ କସା। ତୁ କଣ, କରୁଥିଲୁ?
ସେିକ
କଣ, ଖାଇଥିଲୁ?
ହୁ। ପଖାଳ ଭାତ, ଆଳୁ ଭଜା, ମିକ୍ସିଚର, ଶାଗ ଭଜା କଲରା ଭଜା ସେଇଆ ଆଉ'। ଆଉ'ତମ, ଆଡେ଼ ଆଜି ପାଗ କେମିତି?
ଆମ ଆଡେ଼ ଖରା ପାଗ ବା, ତାତି ପୁରା ବସେଇ ଉଠେଇ ଦଉନି ଦେହ ତାତି ଯାଉଛି। ପେଟ ଗରମ ହେଇଗଲାଣି।
ହଁ।
ତମ ଆଡେ଼ କେମିତି?
ଆମ' ଆଡେ଼ ସେମିତି ପୁରା ବଢ଼ି ବହୁତ ଖରା ହେଇଛି। ଏ ବେଳରେ ଏତେ ପ୍ରବଳ ତାପମାତ୍ରା।
ହଁ କିଛି ପୁରା କର। ପେଟ ତାତି ଗଲାଣି। କହନା, କହନା ଯେମିତି ଲାଗୁଛି। ଭାବୁଛି ସେୟା କରନ୍ତି ଯେ କିନ୍ତୁ ଏକେରେ ବା ମୁଣ୍ଡ ଟା ଟିକେ ବ ଖତ କହୁଛି। ଚୁଟି ଟା କାଟି ଦେଇକି ସକାଳୁ ଏଥି ପାଇଁ ପଳେଇ ଆସିଲି। ମୁଣ୍ଡ ଧୋଇକି ଗାଧେଇ ପଡ଼ିଛି। ମୁଣ୍ଡଟା ଧକ, ଧକ, ଧକ, ଧକ ହଉଛି। ପୁଣି ଅଧିକ ଥଣ୍ଡା ଯଦି ଧରିବ କହିବୁ। ଜୁନ୍। ସେଇ ଦିନ ଆଙ୍କୁ ନହେଲେ ମୁଁ ବରଫ ରେ ଗାଧେଇ ବା କଥା। ତୁ ଲୋକ ମୋତେ କହୁଛୁ।
କଣ କରୁଛୁ। କିରେ ଅଡ଼ର କରୁଛୁ।
ଆ ତୁ ଗାଧୋଇ ଚୁନା? ତୁ ଗାଧୋଇ ନଥିବୁ।
ହଁ
ସକାଳୁ ଗାଧୋଇଲେ କଣ? ବାରଟା ବେଳେ ଗାଧୋଇଲେ କଣ? ଗାଧେଇବୁ ତ ଆଉ। ନାଇଁ ନ, ସୂର୍ଯ୍ୟ ଆଜି ଭୋରୁ ଗାଧାନ୍ତି। ତାହେଲେ, ସୂର୍ଯ୍ୟ ପାଇବା ଆଗରୁ ସେଇଟା ଗୋଟେ ଗାଧେଇବାରେ ଗଣା ହୁଏ।
କଣ କହୁଛ? ଭଲ ହେଇକ କହ?
ଯିଏ ଯେଉଁ କାମଟା କୁହନ୍ତି। ସେଟା ଆଜି ସେ ନିଜେ କରିବେ ଭଲ ହୁଅନ୍ତା।
ହଁ କାନରେ ଯୋଉ ଯନ୍ତ୍ର ସବୁ ଦଉନାହାନ୍ତି ଆଜିକାଲି ଛୁଆ? ମନା କଲେ ପରେ କଣ ହବ? ଛୁଆ କଣ, ଶୁଣୁଛନ୍ତି। ହୁଁ-
ହଁ ମୋ ଭଳି ହେଇଛି ସବୁଦିନ ତା ଫୋନ ଦେଇକି କଥା ହେଇବେ
ଆ ମୋବାଇଲରେ ସିନା ଗୋଟେ କଥା ସିନା ଭଲ କି ଲୋକ ଭାବୁଚନ୍ତି କଣ ମାନେ ଛୁଆ ଭାବୁଚନ୍ତି କାନ ସବୁ ଶୁବୁଥିବା କିନ୍ତୁ ଜଣା ପଡୁଚି କଣ କିଛି ସୁବୁନି ବୋଲିକି।
ଏଇଟା ମୋବାଇଲ
ହଁ।
ସେଇଟା ମୋବାଇଲରେ ହୁଏ କ
ବାରମ୍ବାର କହିଛି ତାପରେ ବି ଯଦି ଜଣେ କରିବ ସେଥିରେ ମୋର ମୋବାଇଲ ଯଦି ଖରାପ ତାହେଲେ ତାହେଲେ ଯଦି ମୋର ମୋବାଇଲ ଖରାପ ତାହଲେ ଠିକ ଅଛ ମୋର କିଛି ପ୍ରୋବ୍ଲେମ ନାହିଁ।
ତମେ ଯଉଟା ଭାବିଛ ସେମିତି କିଛି ନୁହଁ।
ସୁବୁନି।
ଏବଂ ତମେ ଯୋଉଟା ଭାବୁଛ ସେମିତି କିଛି ନୁହଁ। ଆ
ହୁଁ ଆଉ ପାଗ ଭଲ ନାହିଁ ବୋଧେ ସେଇଥିପାଇଁ ନେଟ୍ ୱର୍କ ପ୍ରୋବ୍ଲେମ୍ ହଉଛି।
ହଁ ତମଆଡେ ତମଆଡ଼େ ତଳିଆ ଅଞ୍ଚଳିଆ ନେଟୱର୍କ ପାଏନି।
ହଁ ହେଇଥାଉ ମୋର କିଛି ପ୍ରୋବ୍ଲେମ୍ ନାହିଁ।
ଉଁ
ହଁ କା ଇଛ ମନା କଲା ଦେ ଆଉ କଣ ଆଇଟମ କଣ ଖରାବେଳେ ଆ
ତମର ଆଜି କଣ ଆଇଟମ୍? ତମର ଆଜି କଣ ଆଇଟମ?
ଆମର ଆଜି ଭାତ ଡାଲି କଣ ସୁକୁଆ କରିବେ ନା କଣ ଆଉ ଆଉ ଗୋଟେ କଣ କଲରା ନା କଣ କଣ ଏମିତି କରିବେ ଗୋଟେ। ଆଉ କଣ କରିବେ ଆଇ ଡୋ ନୋ। ଭଲ କି ଜାଣିନି ହଁ। କିନ୍ତୁ ଯଉ ଶିଶୁ ମନ୍ଦିର ପାଖୁକୁ? ତା ଯୋଉ ଶିଶୁ ମନ୍ଦିର ପାଖକୁ ନା କଣ? ନେବାରେ କିଛି ନାହିଁ ବୁଢୀ ଲୋକ ଆଉ ଜଣେ ପଛରେ ବସିଲେ ଭଲ ହବ।
ନା ବୁଢୀ ଲୋକ ସେ ଧରିକି ବସି ପାରିବେ କି ନାହିଁ ସିଏ। ହାପୁନ୍ ଭାଇ ନାହିଁ କି? ଓ ହୋ ନାଁ ମୁଁ ନା। ହଁ ଗାଡ଼ିରେ ଶୋଉନୁ। ହଁ ସ୍କୁଲ ବାରି ନୁହଁ। ହଉ। ହଉ ହଁ ଆମର ଆଜି ଭାତ। ଡାଲି ଆଉ କଣ ଶୁଖୁଆ ଫୁକୁଆ କଣ କରିଚନ୍ତି। ଗାଡି ଫାଡି ନାହିଁ କୋଉଠୁ କଣ ନେଇକି ଯିବି ଯା। ହେଇ ହଁ ହାଲୋ। ତମର କଣ ଖାଇବାକୁ ଆଜି?
ଶୁବୁନି।
କଣ ପାଇଁ।
ଆମର କଣ ଆଇଁଷରେ ଶୁଖୁଆ କଣ ମରା ହେଲା ଏଇ ଶୁଖିଲା ମାଛ ଏରା କାମ ନୁହଁ। ଯଦି ହେଇଥାନ୍ତା ମାଛ ହେଇଥାନ୍ତା ଗୋଟେ ଖାଇବାକୁ ଭଲ ଲାଗିଥାନ୍ତା ନଲେ ଲୁଣି ଶୁଖୁଆ ଆଉ ସେ ଯୋଉ ଶୁଖୁଆ। ରାହାବୋଲ ନା କଣ ସେଗୁରା ମୋତେ ବାଗ ଲାଗେନି ମୁଁ ଖାଏନି ମୋର ଲୁଣି ସୁୁଖୁଆ ଯଦି ହେଇଥିବ ଭଲ ଲାଗିବ ଟିକେ ଖାଏ। ଆଉ ସେଇ ଶୁଖୁଆ ମୋତେ ବାଗ ଲଗେନି। ହଉଟା ଗୋଟେ ଖାଇବାରେ ଯାଏ ସୁଖୁଆରେ କଣ ଏ ଶୁଖିଲା ମାଛ କଣ ଏଗୁରା ଲାଗିବ ଚାଟିଲେ ମସ୍ତ୍। ସଲାଦିଆ ହେଇଥିବ ନହେଲେ ପୋଇ ପତରରେ ମୋଡ଼ା ହେଇଥିବ ଟିକେ। ଏ ଯୋଉ ଖାଇବାରେ ଯୋଉ ପୋଇ ପତର ର ଦେଇକି ଗୋଟେ ପଡ ଚୁନା କଣ ଗୋଟେ କରନ୍ତି ମସଲା ଦେଇକି ପୋଇପତର ମୋଡିକି ଜାଣୁ ଖାଇନୁ ଲୋଣୀ ସୁୁଖୁଆ ପତର ପୋଡ଼ା ସେଇ ଯୋଉ ପୋଇ ପୋଇ ପତର ଦେଇକି ମୋଡିକି କରିଥିବେ ଓ ସେଟା ଜଉ ଭଳିଆ ଲାଗିବ ଏକ ନମ୍ବର ଲାଗିବ ସେ ପୋଇ ପତର ଟାକୁ - ଲାଗିବ ଖାଇବୁ ଓ ଭଲ ଲାଗିବ ପୋଇପତର।
ଏଇ ପତ୍ରଟା ଖାଆନ୍ତି।
ହଁ ପୋଇ ପତର ସେଇଟାରେ ଖାଆନ୍ତି ମୋଡା ହେଇକି ଦିଆହେଇଥିବ। ପୋଇ ପତର ଟା ଖାଇବୁ ଜବର ଲାଗିବ ପୋଡିଯାଇଥିବ। ଟିକେ ଟିକେ ଶୁଖିଲା ଶୁଖିଲା ଲାଗିବ ମସଲା ଲାଗିଥିବ। ରେସିପିଟା ମୋତେ ଜଣା ନାହିଁ ମୁଁ ତତେ କଣ
ମାରଦେଲେ ପଳେଇ ଆସିବ। ୟୁଟୁବୁ ଅଲଲାଇନ୍ ଯୁଗ ଯାହା ଖୋଜିବି ୟୁଟୁବୁ ଆଭେଲେବୁଲରେ। କାହିଁକି ଏ ଛୁଆରା ବୋଧେ ପାଠ ଶାଠ ପଢୁନାହାନ୍ତି ନୁହଁ। ଆଜି କାଲି ଛୁଆ ଗଲେଣି ମୋବାଇଲ ଧରିକି।
ନାଁ। ପଢୁଛନ୍ତି ପଢିଛନ୍ତି।
ଚାଲୁ ସଂସ୍ଥା ଚାଲୁ। କଣ କଣ ଆଇଟମ କରିଶିଖିଛୁ?
ମୁଁ ସବୁ ଶିଖିଛି କିଛି ଶିଖିନି।
ଆଉ ଶିଖିଛ।
ହଁ।
ମଟନ ପୁଣ୍ଟି ପକୋଡା ଶିଖିଛୁ ନା?
ଆଁ ଖାଇସୁମା କେବେ?
ଯୋଉଟା ନଥାଏ ସେଇଟା କାହିଁ
ତୁ ସିନା ଖାଇବୁନି ବୋଲି କଣ ଆଉ କେହି ଖାଇବେନି? ପୁଣି ଆଉ କାହାକୁ ତ କରିକି ଦବୁ ନା ନାହିଁ ଆଜି ନହେଲେ କାଲି? ତାହାଲେ ତୁ ଖାଇବୁନୀ ମାନେ କହୁଛୁ ଆଉ କାହାକୁ କରିକି ସେ ଖେଳିବାକୁ ଦବୁନି ହୁଁ?
ନା ସେଟା ଭଲ ନୁହ।
ତା ମାନେ ତୁ କହୁଛୁ ତୁ ଯାହା କରିବୁ ସମସ୍ତେ ସେୟା କରିବେ? ତୁ ଯାହା ଖାଇବୁ ସମସ୍ତେ ସେୟଆ ଖାଇବେ?
ଆଇଁଷ ଫାଇଁଶ ଆଉ ଖାଇନ ଖାଇବନି
ନା ହୁଁ ଭଏସ କ୍ଲିୟର ହଉନି ତମର ଆଉ।
ହେ ଆଇଁଷ ପାଇଁଷ ବାବୁ ନ ଖାଇବାଟା ହିଁ ଭଲ ଆଇଁଷ ପାଇଁଷ ଖାଇଲେ କଣ ମିଳିବ?
ଆଇଁଷ ଖାଇବା ଖାଇଲେ ଆତ୍ମାକୁ ଶାନ୍ତି ମିଳିବ।
କିଛି ଶାନ୍ତି ନାହିଁ
ନାଁ ଆଉ ଆମର ଚାଲିଛି ଏମିତି ଗରମ ତାତି ଯୋଉଭଳିଆ ହଉଚି ଓଃ ତ ଗୋଟେ ଏସି ଫେଶି ଆନନ୍ତେ ଦିଅନ୍ତି। ହଙ୍କା ଗମା
ମୁଁ ଦେବି
ସବୁ ସୁବିଧା
ଆଉ
ତମର କଣ ପଇସା ନାହିଁ? ହଁ ଘର ତିଆରି କରିବ ପଇସା ନାହିଁ?
ଆନ୍ଦୋଳନ କରିବି ଏଇଥିପାଇଁ।
ଯାହା ହେଲେ ବି ଆଉ ତମ ପାଖରେ କଣ ଜମା ପଇସା ଅଛି? ତର ଭାତରେ ଘିଅ ଡାଲିରେ ଘିଅ ତରକାରୀରେ ଘିଅ, ଖଟା ରେ ଘିଅ
ଆମେ କଣ ଆମେ ଆମକୁ କହୁଚ
ଏଇଠି ତ ପାତର ଅନ୍ତର କରିଦେଲ ଆଉ।
ହଁ ଛାଡ କଣ କରିବା ଦେଖିବା। ଏ ଆଇଁଷ କେତେ? ତେକୁ ନର୍ମାଲି କେତେ ଦିନ ହେଲାଣି ଆଇଁଷ ଖିଆହେଇନି ଗୋଟେ ମଟନ ଫଟନ ଖାଇବାକୁ ଭାରି ଇଛାଯେ ଦିଅ ଛାଡ ଖାଇବା।
ହୋଟେଲ ଫୋଟେଲେ କାମ ନୁହଁ ସେ ମାଛ ବେସର ଟିକେ ମାଛ ଟିକେ ଛାଲୁଛଉ ଓ ଦେଇକି ଖରା ହୁଏ ଜୋ ଯେତେଟା ଖାଇଥିଲା ବେଳେ ମେଶ୍ ରେ ଥିଲାବେଳେ ଖାଇଥିଲେ କି କଣ ଆମ ପାଖରୁ ମାଛ ତରକାରୀ ଟା ବେସର ଦେଇକି କର ଓ ଯେତେ ମାଛ ତରକାରୀ ଆଜି ପର୍ଯ୍ୟନ୍ତ ଖାଇଛେ ଯେତେ ମାଛ ତରକାରୀ ତ ସବୁତକ ସେଭଳିଆ ସ୍ଵାଦ ମୁଁ ଆଜି ପର୍ଯ୍ୟନ୍ତ କୋଉଠି ପାଇନି। ନା ଘରେ ନା ମାମୁଁଘରେ ନାଁ ଅଛି
ମୁଁ ମୁଁ କରିଦେବି ମୁଁ କରିଦେବି।
ସେ ମାଛ ତରକାରୀ ବେଶର ବି ମାଛ ତରକାରୀ ତା ଝୋଳ ଟା ଆପୁଲି ରୁ ହାତ ସାଣ୍ଡେ ପକେଇ ଖାଇବୁ ଝୋଳଡା ହାପୁର ଦବୁ ଓ ଏକ ନମ୍ବର ମାଛ ଟା ପୁରା ଭେଦିକି ପୁରା ନରମ ହେଇଥିବ ତା ଉପର ସାଇଡୋଉ କରି ଶାନ୍ତି ମାନେ ତାର କଲର ବି ଟିକେ ଥିବ ମାନେ ଅରେଞ୍ଜ ଅରେଞ୍ଜ ଟାଇପ ର କଲର ବି ଥିବ ଟିକେ ମାଛ ଝୋଳ ଟା ସେଗୁଟାଣ ମାନ ଇଏ ନର୍ମାଲ ଟାଇପର ସେଇଟାା ଅ୍ତି ହୋଟେଲ ଟାଇପ ରମତି ଆସ ସେଇଭଳିଆ ନର୍ମାଲ କିନ୍ତ କେତେ ମସଲା ନଥିବ। ହ ମସଲା ନଥିବ କଲର ଥିବ ମସଲା ନଥିବ। ତା ହାପୁଡ଼ିବ ଆଉ ସେ ମାଛ ସ୍ଵାଦ ଟା ଅଲଗା ପ୍ରକାର ଲାଗିବ ଓଃ। ଗବର ମାଛଟା। ହଁ କହିଦେଲେ ତ ଭଲ କଥା ମଣି ସେ ସ୍ବଦ ଟା କୋଉଠି ମୁଁ ଖୋଜୁଛି ପାଉନି। ବେସର ଦେଇକି ସେ ଯେମିତି କରେ ଓ ଏକ ନମ୍ବର।
ଆଉ।